କହ?
କହ ହୁଁ।
ହାଲୋ।
ହାଲୋ।
ହଁ।
ହଁ। ହୁଁ। ହାଲୋ-ହାଲୋ। କଥା ଶୁଭୁଛି ତ।
ହଁ ଶୁଭୁଛି।
କଥା ଶୁଭୁଛି ହଁ ସାର୍ ନମସ୍କାର୍।
ହଁ କୁହ ନମସ୍କାର୍-ନମସ୍କାର୍। ଏଇଠି ଗଡ଼ପଡ ହଉଛି।
ଖିଆ ପିଆ
ହଁ ଖିଆ ପିଆ ହେଇଛି ଆଉ।
ଖିଆ ପିଆ ହେଇଛି ଆଉ ଟିଫିନ୍ ପିଫିନ୍ କରିଥିଲେ?
ହଁ-ହଁ କରିଛି ବା।
ଆଉ। ସବୁ ଦେହ ପାହା ଭଲ ତ ଖବର କଣ। ଭଲ ଅଛି ଆଉ। ଆଉ କୁହନ୍ତୁ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଘରେ ଭଲ ଅଛନ୍ତି।
ଆଉ ମୁଁ ଟିକେ ଜାଣିବାକୁ ଚାହୁଁଥିଲି ଏଇ ଏଚ୍ ପି ଗ୍ୟାସ୍ ବିଷୟରେ।
ହଁ କୁହନ୍ତୁ?
ତା ବିଷୟରେ କିଛି ସୂଚନା ମିଳିପାରିବ କି?
ହଁ କୁହନ୍ତୁ କଣ ଜାଣିବାର ଅଛି?
ହଁ ମୁଁ କହୁଥିଲି କି ମୁଁ ଏବେ ଗୋଟେ ନୂଆ ଜାଗାକୁ ଆସିଛି। ତ ମୋର ପୁରୁଣା ଗୋଟେ ଏଚ୍ ପି ଗ୍ୟାସ୍ ର ଖାତା ଥିଲା ତମେ ମତେ ସେଇ ଖା ତା ରେ ଅଲ ମାନେ ଆଉ ଗୋଟେ ଡିସ୍ ଉଁ ମାନେ ଜାଗା ରୁ ମିଳି ପାରିବ ନା।
ନା ସେଇ ଖାତ୍ ନା ନା ସେଇ ଖାତାରେ ମିଳିପାରିବନି ତମେ ଯୋଉ ନୂଆ ଜାଗାକୁ ଯାଉଚ ଯାଇଚ। ପୁରୁଣା ଜାଗା ରୁ ଟ୍ରାନସ୍ଫର କରିକି ନେଲା ପରେ ଯାଇକି ନୂଆ ଜାଗାରେ ହବ ନୂଆ ଖାତା।
ହଁ ହଁ ହଁ ହଁ ଆଉ ଯଦି ମୁଁ ନୂଆ ଚାହିଁବି କରିଆ ପାଇଁ?
ନୂଆ ଏବେ ହେଇପାରୁନି। ନୂଆ ଏବେ ଗ୍ୟାସ୍ ସଂଘ ଆ ହଁ ଗ୍ୟାସ୍ ସମସ୍ୟା ଯୋଗୁ ସେଥିପାଇଁ ଏବେ ନୂଆ
ଆଜ୍ଞା କିନ୍ତୁ ଟ୍ରାନ୍ସଫର୍ ହେଇ ପାରୁଛି?
ହଁ ଟ୍ରାନ୍ସଫର୍ ହେଇ ପାରୁଚି। ଆପଣ ଯୋଉ ଡିଷ୍ଟ୍ରିବ୍ୟୁଟର ରେ ଖାତା ଖୋଲିଥିବେ ସେଇଠି ଟାଙ୍କି ନେଇକି ଫେରେଇବେ ଟାଙ୍କି ରେଗୁଲେଟର୍। ସେ ଆପଣଙ୍କୁ ଟ୍ରାନ୍ସଫର୍ କରିବେ ଆପଣ ଯୋଉ ସିଟି କୁ କହିବେ ସେ ଟ୍ରାନ୍ସଫର୍ ସେଇଠିକି କରି ଦେବେ। ଗୋଟେ ଟ୍ରାନ୍ସଫର୍ ଅଡର ପ୍ରିଣ୍ଟ ଆଉଟ୍ ବାହାର କରିକି ଦେଇ ଦେବେ ଆଉ ସେ ପଇସା ଫେରେଇବେ ହେଲା। ଯେତିକି ସିଲିଣ୍ଡର ର ସିକୁରିଟି ଥିବ ସେ ପଇସା ଫେରେଇବେ। ସେ ପଇସା ନେଲା ପରେ ଆପଣ ଯୋଉ ସିଟି ହଁ ଯୋଉ ସିଟି କି ଯିବେ ଯୋଉଠି କରିବେ ଯୋଉ ସିଟିର ଯିଏ ପାଖା ପାଖ ଡିଷ୍ଟ୍ରିବ୍ୟୁଟର ହେଲା। ସେଠି ଯାଇକି ସେଇ ଟ୍ରାନ୍ସଫର୍ ଅର୍ଡର। ଆଉ ସେ ପଇସା ଆଉ ଗ୍ୟାସ୍ ପଇସା ଦେଲେ ସେଇଠି ହେଇଯିବ ନୂଆ କାର୍ଡ।
ସେଇଠି ଏ ହେଇଯିବ ଆଉ ଥରେ।
ହଁ।
ଏଇଟା ତ ତାହେଲେ ନୂଆ କଲା ଭଳି ହେଲା।
ହଁ କିନ୍ତୁ ନୂଆ କଲା ଭଳି କଣ ହେଲା? ନୂଆ କିଛି ନାହିଁ ନା ଆପଣଙ୍କ ଏଇଠି ଥିଲା ସେଇଠିକି ନେଇ ଗଲେ।
ହଁ ବାକି ଏତିକି ଯେ ମୁଁ ଯଦି ନୂଆ କରିଥାନ୍ତି ମୋର ତ ସେ ଯୋଉ ସିକ୍ୟୁରିଟି ପଇସା ଗୁଡ଼ା ରହିଯାଇଥାନ୍ତା। ହଁ ମତେ ଆଉ ଟିକେ ସି କ୍ୟୁରିଟି ପଇସା ଦବାକୁ ପଡିଥାନ୍ତା ନାଇଁ କି? ହୁଁ। ଏବେ ଯଦି ମୁଁ ନ ମାନେ ଯଦି ଏମିତି ଟ୍ରାନ୍ସଫର୍ କରୁଚି ତାହେଲେ ମତେ କେ ତେ ଟଙ୍କା ଖର୍ଚ୍ଚ ହେବ?
ଟ୍ରାନ୍ସଫର୍ କରୁଚ ସେ ଯାହା ପଇସା ଫେରେଇଥିବେ ସେଇ ପଇସା ଟା। ଆଉ ଯୋଉ ଆପଣ ଆଣିବେ ଯୋଉ ନୂ ହଁ ସେ ସିକ୍ୟୁରିଟି ପଇସା ଯୋଉ ପୂର୍ବ ଡିଟିବ୍ୟୁଟର ଯୋଉଟି ଥିବ ସିଏ ଫେରେଇବେ ଆପଣଙ୍କୁ ଖାତାରେ ଲେଖା ହେଇଥିବ ସିକ୍ୟୁରିଟି ପଇସା। ସେଇ ପଇସା ଟା ଆଉ ଗ୍ୟାସ ପଇସା ଟା ଆପଣ ଦେବେ ଆଉ ଇନ୍ସଟୁଲେସନ ଚାର୍ଜେସେସ୍ ଶହେ ଅଠର ଟଙ୍କା ନା ଶହେ ସତରସ ଟଙ୍କା ଅଛି ସେଇ ଚାର୍ଜେସ୍ ଟା ଦେବେ ଆପଣ ଆଉ। ନୂଆ ଖାତା ପାଇଁ ମଧ୍ୟ ଆଉ ଇନ୍ଟିଲେସନ ଚାର୍ଜେସ୍ ପାଇଁ ଆଉ ଦେବେ ଆଉ।
ଆଜ୍ଞା ଆଉ ଯଦି ମୁଁ ନୂଆ ଯଦି କରୁଚି ତାହେଲେ ସେତିକି ଏକା?
ନା ନୂଆ କଲେ ଆହୁରି ଚାର୍ଜେସ୍ ଆହୁରି ଚାର୍ଜେସ୍ ଲାଗିବ ତାହା।
ଆହୁରି ଚାର୍ଜେସ୍ ଲାଗିବ ଅ ହୋ।
ଆପଣ ଏଇଟା ଟ୍ରାନ୍ସଫର କଲେ ବୋଲି ସେଥିପାଇଁ କିଛି ଚାର୍ଜେସ୍ ଲାଗିବନି କେବଳ ସ ଶହେ ସତରସ ଟଙ୍କା ବହି ପାଇଁ ଅଣଷଠି ଟଙ୍କା। ଆଉ ଗୋଟେ ଶହେ ଅଠର ଟଙ୍କା ଏମିତି ଶହେ ସତସ୍ତରୀ ଟଙ୍କା ଡେଲି।
ହ ଏବେ ଏଯେଉଁ ଗ୍ୟାସ୍ ଯେଉଁ ପ୍ରବ ହଁ କୁହନ୍ତୁ।
ଏବେ ଯୋଉ ଗ୍ୟାସ୍ ପ୍ରୋବ୍ଲେମ ହଉଛି ଆଗକୁ ଏମିତି ଭବିଷ୍ୟତ ରେ ଏମତି ଗ୍ୟାସ୍ ପ୍ରୋବ୍ଲେମ କେତେ ଦିନ ଏମତି ରହିପାରେ?
ଏମିତି ଏମିତି ଚାଲିବ
ଏମିତି ଚାଲିବ। ଆଉ ସେ ଯେଉଁ ବୁକିଂଟା ରହୁଛି ଯେଉଁ ପଇଁଚାଳିଶ ଦିନ ଭିତରେ।
ହଁ। ଯେତିକ ଗ୍ରାମୀଣ ଜେତିକ ହଁ ହଁ ଯେତିକ ଗ୍ରାମୀଣ ଯେତିକ ଏରିଆ ସବୁ ପାଇଂଚାଳିଶି ଦିନ କରିଦେଇଛି ଆଉ ଯେତିକ ଏନ୍ଏସି ଏରିଆ ଟାଉନ ଏରିଆ ସେ ସବୁ ପଚିଶ ଦିନରେ ଗୋଟେ କରିଦେଇେଇଛି ହଁ।
ଅ ହଁ ଠିକ୍ ଅଛି।
ଗ୍ୟାସ ୟୁଜ଼କୁ ଦେଖିକି ଆଉ କୋଉ ଏରିଆ ରେ କେତେ ୟଜ୍ ହଉଛି ଗ୍ୟାସ।
ହଁ ତ। ଏ ଯୋଉ ଡୋମେଷ୍ଟିକ୍ ଆଉ ଯୋଉ ରହୁଛି ଏ କମର୍ସିଆଲ ଏଇ ଭିତରେ ତଫାତ୍ କଣ?
ଡୋମେଷ୍ଟିକ ଟା ଘରେ ୟୁଜ୍ କରିବା ପାଇଁ ଆଉ କମର୍ସିଆଲ ଗ୍ୟାସ ହେଉଛି ଏଇ ହୋଟେଲ ଦୋକାନ ସେଇଥିରେ ୟୁଜ଼ କରିବା ପାଇଁ। କମର୍ସିଆଲ ଗ୍ୟାସ।
ହେଲେ ଆମକୁ କଣ କମର୍ସିଆଲ ପାଇଁ ହେଲେ କଣ ଅଧିକ ଖର୍ଚ୍ଚ ହବ କି?
ହଁ କମର୍ସିଆଲର ରେଟଟା ହଁ କମର୍ସିଆଲା ପ୍ରାଇସ ଅଧିକା ନା।
ଆଜ୍ଞା।
ଏଇଟା ଡୋମେଷ୍ଟିକ ଟା ଆମେ ଚଉଦ ଚଉଦ କିଲ ଦୁଇଶହ କୁ ଆମେ ନଅଶହ ଏବେ ନଅଶହ ଅଣାଅଶୀ ଟଙ୍କା ପଡୁଛି। ଷାଠିଏ ତେଷଠି ଟଙ୍କା ପଡୁଛି ରେଟ କିଲୋ ଅନୁସାରେ ହିସାବ କଲେ।
ଆଜ୍ଞା
ହଁ ଆଉ ଯଦି ଆମେ କମର୍ସିଆଲ ନବା ସି ଏବେ ପଡିଯାଉଛି ଉଣଶୀ କେଜି କୁ ପଡିଯାଉଛି ତେତିଶହ ଛଅ ଟଙ୍କା। ହିସାବ କରନ୍ତୁ ଉଣେଇଶ କେଜି କୁ ତେତିଶହଶହ ଟଙ୍କା ହେଲେ କିଲୋ କେତେ ଲାଗେ ପଡିଲା?
ହଁ ଓଭିଅସଲି ଅଧିକ ହେଇଯିବ ଆଉ।
ହଁ କମରସିଆଲରୂ ଅଧିକା ଆଉ।
ଆଜ୍ଞା। ଆଉ ଉ ଏବେ କଣ କରୁଛନ୍ତି ଆପଣ?
ଏମିତି ଗ୍ୟାସ୍ ଅଫିସ୍ ରେ ଅଛି ଆଉ।
ହଁ ପର୍ମାନେଣ୍ଟ ନାହିଁ ଆଉ।
ନାଇ ପରମାଣ୍ଟ ନାଇଁ ପାଟ୍ ଟାଇମ୍।
ହଁ ଆଉ ତା ସହିତ କଣ କିଛି ଚାଲିଛି?
ନା ନା ନା ତା ସହିତ ଏମିତି ପଢାପଢି ଚାଲିଛି ଆଉ।
ହଁ କୋଉଥିପାଇଁ ପଢାପଢି ଚାଲିଛି କହିପାରିବେ? କେମିତି କଣ ପଢାପଢି ଚାଲିଛି?
ହୁଁ।
ହାଲୋ।
ହଁ ହଁ।
କୁହନ୍ତୁ?
ହାଇ ସ୍କୁଲ ଟିଚର୍ ପାଇଁ ପଢାପଢି ଚାଲିଛି ଆଉ।
ହଁ ହଁ ଏଇ ଯୋଉ ଉଁ ହଁ ମୋର ବି ସେମ୍ ହାଇସ୍ ସ୍କୁଲ ପାଇବା ପାଇଁ ପଢ଼ାପଡ଼ି ଚାଲିଛି ଆପଣଙ୍କ ଷ୍ଟ୍ରିମ୍ କଣ ଥିଲା?
ମୋର ଆର୍ଟସ୍ ଥିଲା।
ଆଜ୍ଞା ମୋର ପିସି ଏମ୍ ଆଉ। ହୁଁ ଆଉ ଆପଣଙ୍କର ସରି ସି ସି ସି ଯୋଉ କିଛି ଯୋଉ ରହୁଛି।
ହଁ ହଁ ୱେଷ୍ଟେଟ୍ ଟା ସରିଯାଇଛି ଓଟିଇଟିର ଟା ହେଇନି ଆଉ ଓଟାଈଟର୍ ଟା ହବ ଆଉ।
ଆଜ୍ଞା ଏଇ ଯୋଉ ମ୍ ମୁଁ ଶୁଣିବାକୁ ପାଉଥିଲି ଯେ ଓଟିଟି ଟା ଆ ଏବେ ଆର୍ ଆଇ ଏକ୍ଜାମ୍ ସହିତ ମୋର୍ ମାନେ ଗୋଟେ ଦିନରେ ପଡିଯାଉଛି। ସେଟା କଣ କେମିତି କଣ?
ସେଇଟା କିଛି ସେ ବନ୍ଧ ଆସିନି ତାର। ବୁନି କିଛି ଆସିନି ତାର ରିପୋଟ କଣ କରିବେ କଣ? ସେ ଗୁଞ୍ଚେଇବେ ଆରାଇ ଏକ୍ସାମ୍ ଗୁଞ୍ଚେଇବେ କି ଓଟିବି ଏକ୍ସାମ୍ ଘୁଞ୍ଚେଇବେ ଠିକ୍ ଏପନ୍ତ ଆସିନି କଂଫମ୍ ହେଇନି।
ଓ ହୋ।
ଦେଖାଯାଅ ହଉଛି ଅଠେଇଶି ତାରିଖରୁ
ହଁ ହଁ କୁହନ୍ତୁ।
ହଁ ଅଠେଇଶି ତାରିଖରୁ ଅଛି ତ ଆରାଇ ଏକଜାମ୍ ଅଛି। ମୋତେ ସେମ୍ ଦେଖ। ଗୋଟେ ଦିନରେ ମଧ୍ୟ କେତେ ପିଲାଙ୍କର ପଢଡିିଥିବ।
ଆଜ୍ଞା।
ହୁଁ ତ ଘୁଞ୍ଚି ପାରେ ଆଉ।
ହଁ ହଁ।
ମତେ ଲାଗୁଛି ଏଇ ଏକଜାମ୍ ଟା ଘୁଞ୍ଚିବ, ଓଟିଟି ଟା ଘୁଞ୍ଚିବନି।
ଅରାଇ ଘୁଞ୍ଚିବ ଉଟିଡି ଘୁଞ୍ଚିବନି କାଇଁ ଆଉଟିଟିରେ ତ ମ -ମ୍ -ମୁଁ ଶୁଣିବାରେ ଦୁଇଥର କଣ ଘୁଞ୍ଚି ଯାଇଛି। ଆଉ ଆରାଇ ତ ଆଗରୁ ଫିକ୍ସ ଥିଲା ନା।
ହଁ।
ଆ ଆରଇ ତ କଣ ଗୋଟେ ଦିନରେ ଚାର୍ ସରିଯାଏନି କି ଏଜାମ୍ ସେ ତ ବହୁତ୍ ଦିନ ଗୋଟେ ଚାଲେ ଅନଲାଇନ୍ ଯେହେତୁ। ତ ଆର୍ ଆଇ ତ ଆଗରୁ ଫିକ୍ସ ଥିଲା ଓଟି ଡି ଘୁଞ୍ଚିବା କଥା ନା? ଡି- ଡି ତାଙ୍କେ ଜାଣିକ୍ କରିବା କଥା।
ଦେଖାଯାଉ କଣ ହୋଉଛି।
ଆଜ୍ଞା।
ଆଉ ଏବେ ଘରେ କଣ ରୋଷେଇବାସ କରାହୋଇଛି?
ରୁଷୋଇଵାସ କଣ ହେଇଛି ମୁ ଜାଣିନି।
ଜାଣିିନ? ଆଉ ଆଜି କଣ ସାଧା ହେଇଥିଲା ନା ଯେହେତୁ ସୋମବାର ସାଧା ଆପଣଙ୍କ ଘରେ ନା ଆଇଁଷ ଆମିଷ ହେଇଥିଲା। ଥିଲା ସକାଳେ।
ଆଜି ସକାଳେ ନାଇଁ ସାଧା
ସାଦା ହେଇଥିଲା।
ହଁ।
ଆଉ ଆ, ସନ୍ଧ୍ୟାବେଳେ ଆଜି କଣ କଲେ?
ସନ୍ଧ୍ୟାବେଳେ କଣ କିଛି ନାହିଁ ସେମିତି।
କିଛି ନାଇଁ। ସାଙ୍ଗମାନଙ୍କ ସହିତ ମେଳ ମେଳ ଉଁ, କଥାବାର୍ତ୍ତା ହେଇନାହାନ୍ତି? ଏସି ପକେଇ ନଥିଲ? ହାଲୋ।
ହଁ।
ହଁ।
କିଏ ଘରେ ବାବା?
ହୁଁ, ବାବା।
ହଁ।
ଆଉ ସବୁ ଭଲ?
ହଁ ସବୁ ଭଲ ଏମିତି ଆଉ।
ଏଇ ଆପଣ ଏଇ ଲେନ୍ସକାର୍ଟ ର ଯୋଉ ଚଷମା ବିଷୟରେ କିଛି ଜାଣିଛନ୍ତି କି?
ନା ମୁଁ କିଛି ଏମିତି ଜାଣିନି। ଆପଣ ଜାଣିଛନ୍ତି?
ହଁ ମୁଁ ଏଇ ଗୋଟେ ଉଁ, ଏ, ଏବେ ମଗେଇଥିଲି ଗୋଟେ ଚଷମା ଯେ। ସେଇ ଚଷ ହଁ ମାନେ ସେ ତ ଲେନ୍ସ ରେ ଏ ଫ୍ରେମ୍ ଟା ହଉଛି ଟିକେ ଡିସ୍ ଉଁ, ଇଏ ରହୁଛି କମ୍ଫର୍ଟେବଲ୍ ଲାଗୁନି, ଅନକମ୍ଫର୍ଟେବଲ ଲାଗୁଛି।
ଓ ହୋ, ହୋ ଏ କମ୍ପ୍ଲେନ୍ କରୁନାହାନ୍ତି।
ହଁ ମୁଁ ସେଇଟା କମ୍ପ୍ଲେନ୍ କରିବି ବୋଲି ଭାବୁଥିଲି, ମୁଁ କିନ୍ତୁ ଆ ଆପଣଙ୍କ ସହିତ କନ-ମାନେ କନଫର୍ମ ହବାକୁ ଚାହୁଁଥୁଲି। ଯେ ସେଟା ମୁଁ କେବଳ ଲେ-ଏ ଫ୍ରେମ୍ ଟାକୁ ଏକ୍ସଚେଞ୍ଜ କରିପାରିବି? କରିପାରିବି ତ?
ହଁ, ହଁ, ହଁ।
ହଁ।
ଖାଲି ଫେମ କି ଗ୍ଲାସ୍ ଆମ କଷ୍ଟମର୍ କେୟାର୍ ସହିତ କଥା ହେଇ ଯାଉନାହାନ୍ତି।
ହଁ ଠିକ ଅଛି।
ହଁ କଟମର କେୟାର୍ ସହିତ କଥା ହେଇଯାଆନ୍ତୁ ସବୁ ଠିକ୍ ହେଇଛି।
ହଉ ଥ୍ୟାଙ୍କ୍ ୟୁ।
ହୁଁ।
ଏଇଟା ଲେନ୍ସକାର୍ଟ ନାଁ ଏଟା